ହାଲୋ ହଁ ହାଲୋ
ହଁ କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ
ହଁ ମୁଁ ଭଲ ଅଛି। ଆଉ ଘର ସବୁ ଓଳା ଓଳି ଗଲେଣି
ନା ମୁଁ ସରିନି ଜଷ୍ଟ ଶୋଇକି ଉଠିଲି। ଏବେ ହବ ଷ୍ଟାର୍ଟ ହବ ଆ ଆଉ ଆପଣଙ୍କର ସବୁ ସାରିଲାଣି କାମ।
ଜଲଦି ଟିକେ ଆ ଆଁ ମୁଁ ଆଜି ସୋଇନି ଇ ଖରା ବେଳେ ତ ସେଥିପାଇଁ ବସି ନିଦ ଲାଗୁଥିଲା ଆ ଟିକେ ଏସି ଯୋଉ ଆମର ସବୁ ଆମର ଯେତେ ଘରେ ସ ସବୁ ଏସିି ଲାଗିଛି ଆମର ସବୁ ଘରର ଏସିି ଗୁଡାକ ସଫା ହଉଛି ମାନେ ଆସିଛନ୍ତି ଏସି ସ ଜୁଡାବାଲା ଯି ତ ଆସିଛନ୍ତି ତ ସିଏ ଶାଶୁ ବୁଜୁର୍ଗ ରୁମ ର କରିସାରିଲେଣି ମୋ ରମଟାର କରୁଛନ୍ତି। ହଁ ପୁରା ଆସେ କହିଥିଲେ କି ଆଉ ମୁଁ ଆମେ ଦିଟା ଭିତରେ ଆସିବୁ ସେ ଆସିଲେ ତିନିଟା ପରେ। ମାନେ ଠିକ ଶୋଇବା ସମୟରେ ଆଉ ସେମାନେ ଯେହେତୁ ମାନେ। ରୁମ୍ ଭିତରେ ଅଛନ୍ତି ଆଉ ମୁଁ ଆଉ କଣ ଯ। ଭିତରକୁ ସ୍ଵାମୀ ଅଛନ୍ତି ହଁ। ସ୍ଵାମୀଙ୍କର ଶନିବାର ରବିବାର ଛୁଟି ତ ସିଏ ଅଛନ୍ତି ସାଙ୍ଗ ପାଖରେ। ମୁଁ ଏ ବାହରେ ଚେୟାର ଉପରେ ବ୍ ବସି ବସି ମାନେ ମତେ ନିଦ ଲାଗିଲା ମୁ ଖାଲି ଢୋଳେଇଲି।
ନାଇଁ ତାପରେ ଖରା ଦିନ ଟା ନା ଏତେ ବଡ
ହଁ ଟିକେ ଖାଇଦେଲା ପରେ ଟିକେ ଦରକାର ନି ଦ ଟିକେ ହଉ କି ନ ହଉ ମାନେ ଗଡ଼ ହବ।
ଓ ହ ଠିକ୍। ଟିକେ ଆରାମ ଦରକାର ଅଳ୍ପ ସମୟ ପାଇଁ।
ପୁଆଟାକୁ ଛୋଟ ପୁଅଟାକୁ ଶୁଆଇ ଦେଇଛି ଶାଶୁଙ୍କ ପାଖରେ ଶୁଆଇଦେଲି ଶାଶୁ ଶଶୁରଙ୍କ ରୁମ୍ ରେ। ଶାଶୁଙ୍କ ପାଖରେ ସେ ଶୋଇ ପଡିଲା ଝିଅ ଟା ବି ଝିଅକୁ କହିଲି ବି ତୁ ଯା ଶୋଇ ପଡିବୁ ସିଏ ଶୋଇଲାନି। ନାଇଁ ମୁଁ ମୁଁ ତମ ପାଖରେ ବସିବି। ସିଏ ବସିଥିଲା ସିଏ ତାର ମୋବାଇଲ ଦେଖୁ କିନ୍ତୁ ମତେ ନିଦ ଲାଗୁଥିଲା। କମ ସେ କମ ଘର କାମ ସାରିଦିଏ ସେଥିପାଇଁ ଓଳା ଓଳି କାମ ସବୁ ସାରି
ଆ ଖରା ଦିନ ।
କାମ ସରିନି।
ହଁ। ନାଇଁ ମୁଁ ଟିକେ ଶୋଇପଡେ କଣ କହିଲ ମୁଁ ଟିକେ ଉଠେ ଚାରିଟା ରାତିରେ ବୁଝିପାରିଲ କି।
ହଁ ହଁ। ଆପଣଙ୍କ ମାନେ ଆ ସାଉଣ୍ଡ ଟା ଟିକେ ସ୍ଲୋ ଧୀରେ ଧୀରେ ଆସୁଛି।
ଓହୋ ଏବେ ଶୁଭିଲା।
ହଁ ମାନେ ଶୁଭୁଛି ଯେମତି ଦୂରରେ ବହୁତ ଦୂରରେ ଅଛନ୍ତି ସେମତି ଶୁଭୁଛି।
ଏଠି ରହୁଛି ନେଟୱାର୍କ ପ୍ରୋବ୍ଲେମ ପାଇଁ।
ହଁ ହଁ ହଁ କୁହନ୍ତୁ ଶୁଭୁଛି କିନ୍ତୁ ବହୁତ ଧୀରେ ସୁବୁଚି।
ହଁ ମୁଁ ତ ଏ ରାତି ଚାରି ଉଠିଯାଏ ନା।
ମୁଁ ଚାରିଟାରେ ଉଠିନି ପାଞ୍ଚଟା ଉଠେ ପାଞ୍ଚଟା ପରେ ଉଠେ।
ହଁ।
କିନ୍ତୁ ମୋର ଶୋଇଲା ବେଳକୁ ସବୁବେଳେ ବା ଟା ଗୋଟେ।
ହଁ। ହେଲେ ଆମର ବି ସେମିତି ହେଇଯାଏ ରାତି।
ହଁ ବାରଟା ମୋର ମାନେ ଯେମିତି ହେଲେ ବାରଟା ହବ। କିନ୍ତୁ କେବେ କେବେ କାଲି ମୁଁ ବି ଗୋଟେ ରେ ଶୋଇଚି। ଏବେ କେବେ ଆରି ପୁଅ। ଟା ବେଳେ ବେଳେ ଶୁଏନି ଛୋଟ ଦେଢ ବର୍ଷର ପୁଅ ତ ଶୁଏନି ଶୋଇବନି ସେଏ ଶୋଇକି ଉଠି ପଡିଥିବ। ଶୋଇବନି ଛୁଆଟା ନ ଶୋଇଲେ ତମକୁ ନିଦ ହେଇଯିବ ଛୁଆ କାହଲେ ଖଟର ତଳକୁ ପଳେଇବ।
ସେଥିପାଇଁ ହଁ ସେଥିପାଇଁ ଟିକେ ଆପଣଙ୍କୁ ସଜାଗ ରହିବା ପାଇଁ ପଡ଼େ ଆଉ ହଁ।
ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି ରୋଷେଇ ହେଇଥିଲା ଭାତ ଡାଲି ଭେନ-ଜୁ ଭେଣ୍ଡିଆଳୁ ଭଜା ଦହି ବାଇଗଣ। ଆଉ ସାଲାଡ଼ ହେଇଥିଲା ଆଉ ଗୋଟେ ବଡିଆଳୁ ଚଟଣିୀ ହେଇଥିଲା। ସବୁ ହେଇଥିଲା ଆଉ ଶନିବାର ତ ହଁ ଆଜି ସାଧା ଦିନ।
ମୁଁ ବି ଆଜି ଦହି ବାଇଗଣ କରିଥିଲି ଭାତ ଡାଲି। ଦହି ବାଇଗଣ ଶାଗ ଭଜା ଆଉ କଖାରୁ ଡଙ୍କ ଜହ୍ନିଆ ଆଳୁ ପକେଇକି ସୋରିଷ ମସଲା ଦେଇକି ରାଇ।
ବହୁତ ଭଲ ଲାଗେ କିନ୍ତୁ। ମାନେ ଦେଶୀ ଖାଦ୍ୟ ଟିକେ ମାନେ।
ଆଉ ଆହୁରି ଗୋଟେ ହେଇଥିଲା ଦେଶୀ ଖାଦ୍ୟ ସେଇଟା ହେଲା ସବୁ ପ୍ରକାର ଯୋଉ ସବୁ ପ୍ରକାର ଶାଗ। ଯୋଉ ଗୁଣ୍ଡା ପକେଇକି ଖରଡନ୍ତି ଯୋଉ କରନ୍ତି ଗୁଣ୍ଡା ପକା ସ କରନ୍ତି ସେଇଟା ବି ହେଇଥିଲା ବିରି ଗୁଣ୍ଡା ପକେଇ। ହେକି କରନ୍ତି। ଆଉ ତ ଆମ୍ବ କା। କାକୁଡି ଅଛି ବାରି କାକୁଡି ଆମ୍ବ ଏତ ସବୁବେଳେ ଆଉ।
ଏବେ ତ ଚାଲିଛି ଆମ୍ବ ସିଜିନି ଆଉ ଆମ୍ବ ଟା ସବୁବେଳେ। ମାନେ ଖାଇବାରେ ରହୁଛି ବୋଲି ଭଲ ଲାଗୁଛି ଟିକେ ଆଉ ତାପରେ ତ ଆମ୍ବ ସରିଗଲେ ମାନେ ଆମ୍ବଟା
ହଁ ଆଉ କିଛି ଦିନ ପରେ ଆମ୍ବ ଏତେ ବାହାରି ମନ। ଯଦି ମାନେ ଶେଷ ଶେଷ ଆମ୍ବ ଗୁଡାକରେ ଖାଲି ପୋକ ହବ।
ହଁ ହଁ ଆଉ ଆପଣ ସେଙ୍କର ସେପଟେ କଣ ମାନେ ଜାଗା ଅଛି ଯୋଉଟା କି ବୁଲିବା ପାଇଁ
ଆମର ଏପଟେ ହଁ ମାନେ ମା ଚର୍ଚିକା ଙ୍କ ପୀଠ ବାଙ୍କି ରେ ନ୍ତୁ ମା ଚର୍ଚିଙ୍କାଙ୍କ ପୀଠ ବହୁତ ପ୍ରସିଦ୍ଧ ଏଇଠୁ ମା ଚର୍ଚିକାଙ୍କ ମାନେ ର ରଥଯାତ୍ରାରେ ଅ ଜଗନ୍ନାଥଙ୍କ ପାଖ। ପାଖକୁ ମା ଚର୍ଚିକାଙ୍କ ତୁଳସୀ ମାଳ ଗଲେ ଆଜ୍ଞା ମାଳ ଗଲା ପରେ ଯାଇକି ରଥ ଗଢେମ।
ହଁ ହଁ ହଁ ହଁ ଜାଣିଛ ହଁ ହଁ ହଁ।
ନାଇଁ। ସେଇ ପୁରୀରେ ବି ଚର୍ଚିକା ମନ୍ଦିର ଅଛି କିନ୍ତୁ କିନ୍ତୁ ତାର ମେନ ପିଠ ନା ଏଇଠି।
ହଁ ଚର୍ଚ୍ଚିକା। ମୁଁ ଯାଇଛି ଯେ ଚର୍ଚିକା ବି ଆମ ସାନ ଭାଉଜଙ୍କ ଘର ବୁଝିପାରେ କି ଚ ଚିକା ମନ୍ଦିର ପାଖରେ କିିନା ମାନେ ତାଙ୍କର ଯୋଉ ମନ୍ଦିର ମନ୍ଦିର ର
ଆମ ଘରଠୁ ଆମ ଘର ଆ ଆଗେ ପଡିବ ତାପରେ ଦି କିଲୋମିଟର ଅଢେଇ ମିଟର ଅଢେଇ କିଲୋମିଟର ପରେ
ହଁ ନା ନା ଆପଣଙ୍କର ତ ଦି କିଲୋମଟର ଅଢ କୋମିଟରଇଉଛି। ବୁଝିପାରିଲେ କି କିନ୍ତୁ ଆମ ଭାଉଜଙ୍କୁ ଘର ଟା ପୁରା ମନ୍ଦିର ବାକି
ପୁରା ପାଖରେ ତାହେଲେ ତାଙ୍କ ଘର ଟା ସେପଟେ ଚର୍ଚିକା ସହି
ହଁ ହଁ ବା ପୁରା ମନ୍ଦିର ପାଖ। ପାଖରେ ସେଇ ମୁଁ ଯାଇଥିଲି ହେଇରାଣି ତଥାପି ଚାରି ପାଞ୍ଚ ବର୍ଷ ମାନେ ପୂର୍ବେ
ହଁ ହଁ। ଆମର ତାପରେ ସେଇଟା ଅଛି ଅଂଶୁ ଉପା ହ୍ରଦ ଅଛି।
ଚାଇନା ପ
ହଁ ଅନ। ପା ହ୍ରଦ ବି ଅଛି। ହଁ କଣ କହିଲେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।